ହାଲୋ।
କଣ କରୁଥିଲେ ହଁ।
ନାଇଁ କିଛି ଖାସ୍ ନାଇଁ ଏଇଠି ଆଉ।
ଆଉ ବର୍ଷା ହଉଚି ଏଠିତ ଧୂପ ବାହାରିଲାନି ଆଜି ଖରା
ହଁ ଖରା ହେଲାଣି ଆଜି ଯାଉ ଏଠି ଖରା ହଉଚି କଟକ ଫଟକରେ ନାଇଁ କଟକ ଫଟରେ ଭୟାନକ ବଷ୍ ସ ପାଣି ଫାଣି ପୁରା ଅବସ୍ଥି ବ୍ୟାଡ୍ ବାଜିଗଲାଣି।
ବିଲରେ ବିଲରେ ନାଡରେ ସବୁ ଭରି ଯାଇଚି ପୁରା ଫୁଲ୍ ହେଇଯାଇଚି। ଆମେ ଯାଇଥିଲୁ କାଲି ବହୁତ୍ ଜୋରେ ହେଉଥିଲା କାଲି ଗାଧେଇବା ପୂର୍ବରୁ ଆମେ ଯାଇଥିଲୁ। ଯାଇକି ମସ୍ତି କରିକି ଆସିଲୁ ଏକାଥରେ।
ହଁ ଭିତରେବି ଯାଇଥିଲୁ ମାନେ ଗୋଟେ ଛୁ ଏ ଥଣ୍ଡାତ ଦି ଦିନ ପୁ ପୂର୍ବରୁ ରହିଚି। କାଁସ ରହିଯାଇଛି ଥଣ୍ଡାତ ଚାଲିଗଲାଣି ବୋଉ ନଥିଲା ମେଡ଼ିସିନ୍ କିଏ ଦବ ସେ ବୋଉ ଆସିଲାଣି ମେଡ଼ିସିନ୍ ଦବ ଆଜି।
ହୁଁ ହୁଁ କାଇଁ ତମେ ମେଡ଼ିସିନ୍ ମାନେ ହେମପାତି ଏଲୋପା ଏଗୁଡ଼ା ସବୁ କିଛି ଖାଅନିକି?
ନାଇଁ ନାଇଁ ମାନେ ମା ଥିବାଙ୍କୁ ଜବରଦସ୍ତି ଖୁଇବ ମୁଁ ଖୁଇ ଖୁ ମୁଁ ମାନେ
ସିଏ ପାଟି କରୁଥିଲା କହୁଥିଲା ଖାଉନୁ କାହିଁକି ଖାଉନୁ ସେମିତି ମରିବୁ ମତେ କହିବୁନି ତା ତାର ଡାଇଲଗ୍ ଏଇଟା। ମୁଁ ଯିବି ତତେରେ ଦେଖିବି ମୁଁ ଯାଏ ତାପରେ ତୋର ମର କ ଏମିତି ତାର ଡାଇଲଗ ସବୁ ଆସିଲେ ହଁ। ସେ ମୁଁ କା କ କାଲି ଆମର ଫ୍ରିଜ୍ ବୋଉ
ଆଚ୍ଛା ପାବୁନି
ଅ ବାପା ମାନେ ଏମିତି ଆମ ମାନେ ଆମ ଘରେ କଣ ମୁଁ ବାପା ସାଙ୍ଗରେ ବେଶୀ କଥା ର୍ତ୍ତା କରେନି ଯେତେ ଦରକାର୍ ଯୋଉ ଜିନିଷ ସିଏ ଦଉଛନ୍ତି ଇଦ ଏ ସବୁ। ବେଶୀ ସେମିତି ଇମୋସନାଲି କା ମ କଥା ନୁହେଁ ତାଙ୍କ ସାଙ୍ଗେ ବୋଉ ସାଙ୍ଗରେତ କିଛି ଯଦି ଦୁଃଖ ନାଗେ କହିଦିଏ ବୋଉ ମୋ ସାଙ୍ଗରେ ଇଏ ହେଲା ବୋଉ ମୋ ସାଙ୍ଗରେ ସିଏ ହେଲା ବାପାକୁ କଣ କହିପାରେ ଇମୋସନାଲି ଆଟାଚ୍ ବୋଉ ସାଙ୍ଗରେ।
ହୁଁ ହୁଁ ହୁଁ ହୁଁ ନାଇଁ ଏଉଟା କଥା ହଉ ନାହିକି ମାକା ଲାଡ଼ଲା ବାପାକି ପରି।
ହଁ, ହଁ ସେମିତି
ସେଇଟା ତମେ ପ୍ରଥମ ଥର ମନା କଲ। ଠିକ୍ ଅଛି ତମେ ପ୍ରଥମ ଝିଅ ଯେ ମନା କଲ ମତେ ମାନେ ମୁଁ ଏଇ କଲିଙ୍ଗ୍ ରେ ଚାରି ପାଞ୍ଚ ଜଣଙ୍କ ସହିତ କଥା ହେଇଲିଣି ଆମକୁ ବାବା ବେଶୀ ଭଲ ପାଆନ୍ତି, ଆମକୁ ବାବା ବେଶୀ ସେ ଭଲ ପାଆନ୍ତି।
ନା-ଆଁ, ହଁ ଭଲ ପାଉଥିବେ! ମୁଁ ତ ଜାଣିନି। ମତେ ମମି ଯେତେ ଦେଖଉଛି କହୁଛି, ହଁ, ମୁଁ ତତେ ଭଲ
ଦି ଜଣ ପିଲା ତାଙ୍କ ଆଡୁ ଆମକୁ କହିଚନ୍ତି, ଆମେ ପାପା କି ପରୀ।
ନାଁ, ମୁଁ ପାପା ମମିର ପରୀ। ମମିର କଣ କହିବି? ଡେଞ୍ଜର ପିସ୍ ଟା।
ଉଁ।
ଆଉ କଣ କହୁଥିଲେ ଗୋଟେ ଫ୍ରିଜ୍ କଥା କହୁଥିଲେ କାଲି? କଣ ଗୋଟେ ଫ୍ରିଜ୍ କଥା କହୁଥିଲେ?
ଫ୍ରିଜ୍ ହଁ, ମାନେ କାଲି ଆମର ଲାଇନ୍ ଚାଲି ଯାଇଥିଲା ରାତିରେ ଆଜି ନାଇଁ, ପଅରଦିନ ପଅରଦିନ ଯାଇଥିଲା ରାତିରେ, କାଲି ଗୋଟେରେ ଆସିଥିଲା। ଫ୍ରିଜ୍ ବନ୍ଦ କରିଦେଇଥିଲି ବିଜୁଲି ଫିଜୁଲି ଆସିଥିଲା ପକଉଥିଲା। ତ ସେଥିରେଁ ଟିକେ ପାଣି କିଏ ରେଗୁଲେଟର ଜାଗାରେ ପକେଇ ଦେଇଥିଲେ। ଛୋଟ ପିଲା ଅଛନ୍ତି। ତମ୍ ଭଉଣୀଙ୍କ ଝିଅ ସେ ପକେଇଦେଇ ଥିଲା ଆମେ ଆଉ କେହି ଜାଣିନାହାଁନ୍ତି? ଫ୍ରିଜ୍ ଏମିତି ଅନ୍ କଲେ ସେ ପାଁ ପାଣି ଭିତରେ ଯାଇଁକି ପୁରା ସର୍ ସର୍କିଟ୍ ହେଇଯାଇଥିଲା। ଫ୍ରିଜ୍ ଆଉ ଚାଲୁନି। ବୋଉକୁ କହିଲେ ବୋଉ ବୋଉ କହୁଛି ତୁ, ଖରାପ କରୁଛୁ। ମୁଁ କହିଲି କଣ ମୋର ପ୍ରୋଜେକ୍ଟ ଅଛି ଫ୍ରିଜ୍ ର ମୁଁ ଯାଇଁକି ଖରାପ କରିଦେବି? ସେତ ସୁଇଜ୍ ଅନ୍ କରୁଛି, ବନ୍ଦ କରିଦେଇଥିବି! ବନ୍ଦ ବି କରିଥିଲି। ତମ ପାଇଁ କାହିଁକି ଜଡିଯିବ ନହେଲେ ଫ୍ରି? ଭଲ କାମ କଲେ ହି ଖରାପ୍ ମୋର। କେତେ ଝଗଡା ହେଲା କହ? ହଁ, କହୁଛନ୍ତି। କହୁଛନ୍ତି, ଦଶ ବର୍ଷ ହେଲାଣି ମୋ ହାତରେ କିଛି ଖରାପ ତୋ ହାତରେ କେମି ତି ଘର ଦି ଦିନ କଣ ମାମୁ ଘରକୁ ଆସିଲେ? ସବୁ ଭାଙ୍ଗିଦେଲାଣି, ଖରାପ୍ କରିଦେଲାଣି।
ତମ ମାମାଙ୍କୁ ଶୁଣ, ମାମାଙ୍କୁ କହି ତମ ଫ୍ରିଜ୍ ର ୱାରେଣ୍ଟି ହେଲା ଦଶ ବର୍ଷ। ଦଶ ବର୍ଷ ପରେ ସେ
ନାହିଁ! ସିଏ କହିବେ ସିଏ କହୁଛନ୍ତି ମୁଁ ତ ଆସିଲେ ଏଇ ତିରିଶ ବର୍ଷ ହେଇଗଲାଣି ଏଠି ବାହା ହେଇକ୍ କି ମୋ ଜିନିଷ ଏବେ ଯାଁକେ କିଛି ନାହିଁ। ଯ ତମେ ବଡ ହେଲ, ତମେ ସବୁ ଭଙ୍ଗ୍ ତମେ କାଞ୍ଚ୍ ସ ଜିନିଷ ଆଣିଛନ୍ତି ମା ବାପ ଘର, ସେ କଣ ଭାଙ୍ଗିବନି କେବ୍ ବେ? ଏମିତି ଧୋଇବାକୁ ଯିବେ ଗୋଟ୍ ଟେ ଗୋଟେ ଭାଙ୍ଗିଯିବ, ଚା' କପ୍ ଭାଙ୍ଗି ଯିଅ ପାଟି କରିବେ। କହିଅ, କୋଡିଏ ବର୍ଷ ହେଲାଣି ମୋ ହାତରେ ଠିକ୍ ଥିଲା, ତମ ହାତକୁ ଗଲା ହିଁ, ନଷ୍ଟ ହେଲା। ତମେ ହି ନଷ୍ଟ କରୁଛ, ସବୁ ଜିନିଷ।
ହଁ।
ସବୁକୁ ପାଟି କରେ। ମାନେ ବାହା ବି ହେଇଯାଇଚନ୍ତି, ସେ ଦି ଜଣଙ୍କୁ ବି ପାଟି କରେ। କହୁଚନ୍ତି, କିଛି ବା ଆସିନି? ରୋଷେଇ କରିବା ଆସିନି? ଇଏ କରିବା ଆସିନି? ବହୁତ୍ ପାଟି କରେ।
ହୁଁ ନାଇଁ ରୋଷେଇ ଆସେନି ସତରେ ତମକୁ?
ମତେ ଆସେ ମତେ ସବୁ ଆସେ।
ଆଉ ସବୁଠାରୁ ଭଲଟା କୋଉଟା ବିରିୟାନୀ?
ରେଷ୍ଟୁରାଣ୍ଟରୁ ଭଲ ତିଆରି କରେ ମୁଁ ମୋର ମାନେ ଘରେବି ସବୁ କହୁଚନ୍ତି। ମତେ ବହୁତ୍ ଭଲନାଗେ ଚିଲ୍ ଚିକେନ୍ ପରଟା ମୋର ଫେବୋରାଇଟ୍। ଆଉ ଆପଣଙ୍କୁ କଣ ଭଲ ଲାଗେ?
ଆମକୁତ ଯେମିତି କହିଲି ଘାସ ଫାସ ଖାଇଦେବୁ ତଘର ଖାଦ୍ୟ ଆଉ। ଆ ଦେଖ ଦେଖ ପନିରିରେ ସେ ମିଲାବଟ୍
ନାଇଁ କାହିଁକି ଖାଉନାହାନ୍ତିଯେ ସେ ତାର ରଜନ୍ ଟା?
ଖାଉନାଇଁ ରିଜନଟା କହିଲେ ତମେ ବୁ
ମାନେ କଣ ମାନେ ମୁଁ ବୁଝୁଚି ମାନେ କଣ ସେ ଯୋଉ ପଶୁ ପକ୍ଷୀ ମାନଙ୍କର ପ୍ରେମ ହଁ।
ବାସ୍ ବାସ୍ ବାସ୍ ବାସ୍ ବାସ୍।
ଆମେତ ସବୁ ଖାଇଯାଉ।
ହୁଁ ନାଇଁ ମୁଁ ସବୁ ଖାଉଥିଲି ଆରେ ମୁଁ ଏମିତିକି କୌଣସି ଦିନ ଛାଡ଼େନି ଦିନ ଥିଲା ମୁଁ କୌଣସି ଦିନ ସିଙ୍ଗଲଡେବି ଛାଡ଼େନି ତ ଆମର ସବୁ ମା ବାର ବାରନ୍ତିତ ସୋମବାର ଆଜି ଖାଇବାନି ଗୁରୁବାର ଖାଇବାନି। ତ ଇଏ ଖାଇବାନି ମଙ୍ଗଳବାର ଖାଇବାନି କିନ୍ତୁ ମୁଁ କୌଣସି ଦିନ ମାନେନି ହୁଁ। ମୋ କୌଣସି ଦିନ ମାନେନି ମୋର ଆଜି ମନେ ହେଇଚି ଆଣିକି ଖାଇବି ମାନେ ଖାଇବି ତ ମୁଁ ଖାଇବି ମୁଁ ସାଙ୍ଗରେ ଆଉ ଦି ଜଣଙ୍କୁବି ଖୋଇବି ହଁ।
ସେଇଟା ଭଲ ଚିକେନ୍ ଚାଉ ଡେ ଖାଇଲେବି ଭଲ ପ୍ରୋଟିନ୍ ସେହେଇଯାଉଚି।
ନାଇଁ ଅଲଗା ଜିନିଷରେ କଣ ପ୍ରୋଟିନ୍ ନାଇଁ ଅଛି। ଖାଇବା ଜିନିଷ ଖାଇବା ଦରକାର୍ ହୁଁ ହୁଁ। ତ ଏବେ ଛାଡ଼ି ଦେଇେଚି ଛାଡ଼ି ଦେଇଚି ଆଉ।
ନମାଜ ଟ ଆମ କହ ଆମ ଏଠି ଅଜାନ ହେଇଗଲାଣି ନମାଜ ଟାଇମ୍ ହେଇଗଲାଣି।
ହଁ ପାଞ୍ଚଟା ବାଜି ଯାଇଥିବ ମା କେତେଟା ସାଢେ ଚାରିଟା।
ହଁ ଏଇଟା ଚାରିଟାର।
ଆଚ୍ଛା ତମ ଏଥିରେ ସେମିତି କିଛି ବାରଣ ଅଛି କୋଉଦିନ ଆଇଁଷ ଖାଇବ ଖାଇବନି?
ନା ନା ନା ଆମେତ ସବୁଦିନ ଖାଉଚୁ ଯାହାବି ସବୁଦିନି ଖାଉଚି କେମିତି କିଛି ପାରୁନି ଖାଲି ଓଷାରେ ଆମେ ଖାଉନୁ ସକାଳୁ ଚାରିଟାରେ ସନ୍ଧ୍ୟା ହଁ। ସକାଳୁ ଚାରିଟାରେ ସନ୍ଧ୍ୟା ସାତଟା ଯାଇଏକି କିଛି ଖାଇବନି ପିଇବା ପାଣିବି ପିଇମିନି ବହୁତ୍ କଷ୍ଟ ମାନେ ସକାଳୁ ଚାରିଟରେ ଯଉ ପାଣି ପିଇବୁ ଖାଇବୁ ସନ୍ଧ୍ୟା ସାତଟା ଯାଇକି କିଛି ପାଣିବି ପିଇବନି ତମରତ ଓଷାରେ ହଁ ହଁ ହଁ। ଅଜା ନହଲେ ହୁଁ ଓଜାନ୍ ହେଲେ କାହିଁକି ପାଣି ପିଇ ତାପରେ ନମାଜ ପଢିକି ଯିଏ ଖାଉଛନ୍ତି ଆଉ ମାନେ ଆମେ ଆଉ ଦି ଏଠି କଣ ତିନି ଟାଇମ୍ ଖାଉଛେ ସେ ସେଟାରେ ଦି ଟାଇମ୍ ଖାଉଚି ଗୋଟେ ସକାଳେ ଭୋର ଚାରିଟରୁ ଖାଉ ତାପରେ ରାତି ଆଠ ତାରିଖ। ତାପରେ ଯୋଉ ସନ୍ଧ୍ୟାରେ ଯୋଉ ହଁ ତାପରେ
ତା ଭିତରେ ତମେ ପାଣି ଟିକେ କଣ ଛେପ ଟିକେ ଢୋକି ପାରିବନି ତମେ।
ନା। ଆଉ ବହୁତ ଇଏ କରିବା ବହି ପଢିବ ଏସବୁ କରିବା।
ହଁ ହଁ ମୁଁ ଦେଖିଛି ବହୁତ କଷ୍ଟ ମୁଁ ଦେଖିଛି ମୁଁ କେନ୍ଦ୍ରାପଡା ଯାଏ ଆମର ସେଠି ବହୁତ ସାରା ମାନେ ଇଏ ଅଛନ୍ତି।
ସେଇଟା କରିବା ପୁରା ନିହାତି ଦରକାର ଛୋଟ ପିଲା କରନା ନ କରିଲେ ଚଳିବ ବଡ ପିଲାକୁ ନିହାତି ଦରକାର କରିବା। ନିହାତି ପୁରା। ମୁଁ ତ ଆଗରୁ ରଖୁନଥିଲି ଏବେ ଦି ତିନି ବର୍ଷ ହେଲା ପୁରା ରଖୁଛି ତିରିଶଟା ।
ତିରିଶଟା ରଜା। ଓ ଆଚ୍ଛା ସେଟା କେବେ ମାନେ
ସେ ଆସୁଛି ଯେମିତି ମାନେ ଟାଇମ ଦେଖିକି ଅଛି ଏବେ ଆସିଥିଲା ମାର୍ଚ୍ଚ ରେ। ତ ଆର ବର୍ଷ ଆସିବା ଫେବୃଆରୀରେ ତା ବର୍ଷ ଆସିବା ଜାନ
ନାଇଁ ନାଇଁ ତିରିଶ ଟା କହିଲେ ନା ତିରିଶ ଟା ମାନେ କଣ ବର୍ଷକୁ ତିରିଶ ଟା ନା ଟୋଟାଲି।
ହଁ ନାଇ ବର୍ଷକୁ ମାନେ ଗୋଟେ ମାସ କରିବୁ। ସେଇଟା ଅଲଗା ଆଉ ଗୋଟେ ଯଦି ରହୁଛି ମୋହରମ ର ଓଷା ନହେଲେ ଅ ବଜ୍ର ଓଷା ଏମିତି ଅଲଗା ଅଲଗା ବି ରହୁଛି।
ଓହୋ।
ସେଇଟା ତ ଗୋଟେ ମାସର ପୁରା କଣ୍ଟିନ୍ୟୁସଲି ରଖିବ। ଏଟା କଣ ଯେ ଯେବେ ଆସିଛି ପର୍ବ ଆସିଛି ସେଥିରୁ ଗୋଟେ ଦିଟା ତିନିଟା ଏମିତି ରଖେ। ସେ ସେଥିରେ ପୁରା ରଖିବା ଦରକାର। ତାପରେ ଗୋଟେ ମାସ ହେଇଗଲେ ଇଦ ଆସୁଛି ବଡ ଇଦ ନୂଆ ଡ୍ରେସ ପିନ୍ଧିକି ସବୁ ଭଲ ଭଲ ଖା ବୁଲୁ ଏଇ ସବୁ କରୁ ଆଉ।
ଓହୋ।
ଆଉ।
ଆଉ ମୁଁ ଆଉ ଗୋ ଗୋଟେ କଥା ଖରାପ ଭାବିବନି। ତ ମତେ ତମ ଇଏ ବିଷୟରେ କିଛି କୁହ କଲଚର ବିଷୟରେ।
ଆଁ।
ତମ କଲଚର ବିଷୟରେ କିଛି କୁହ।
ଆମ କଲଚର ଭଲ ମୁଁ ତ କହିବି ଭଲ ମାନେ ଦେଖ ଆମେ ବୁର୍ଖା ପିନ୍ଧୁ କାହିଁକି କେହି ଆମକୁ ଦେଖ ଖିବେନି। ଏମିତି କଣ ଜିନ୍ସ ଫିନ୍ ପିନ୍ଧିକି ଗଲେ ସବୁ ସବୁ ଦେଖନ୍ତି।
ବାସ୍ ବାସ୍ ବାସ୍ ମୁଁ ସେଇଟା ଜାଣିଛି ମତେ ଆଉ ସେଟା କୁହନ୍ତିୁନି। ତ ମୁଁ ବି ସେଇଟା ମାନେ ମୁଁ ଭାରି ଖୁସି ହୁଏ। ସେଇ ଜିନିଷ ଉପରେ ମୁଁ ତ ମାନେ ଆପଣଙ୍କର ସେତିକି ଗୋଟେ ଅଛି ତ ଆମ ଇଏ ସେତିକି ନାହିଁ ଲୋକଙ୍କୁ ଭୁଲ ପିଲାଙ୍କର।
ପିନ୍ଧିଲେ କଣ କେହି ଯାଉଥିବ କହିବେ ସେ କଣ ଦେଖିବ ଏମିତି ଜିମ୍ ଫିମ୍ ଦେଖି କିଏ ପିନ୍ଧିଲେ ମୁଣି ମୁଣିିକି ଦେଖିବେ କହିବେ କଣ ପିନ୍ଧିଛି ଦେଖିବା ଚାଲ ଏମିତି ଦିଶୁଚି ସେମିତି ଦିଶୁ ନକା ବା ପିନ୍ଧିଦେଲେ କେହି କିଛି ଆଖି ଯାଏ କିଛି ଦିଶିବନି।
ନାଇଁ, ଏଇ ଜିନିଷଟା ବିଶ୍ୱାସକର ମୁଁ ଭାରି ରେକ୍ସପେକ୍ଟ ଦିଏ ତମର ଇଏ
ହୁଁ ସେଇଥିପାଇଁ
ଯୋଉ ତାପରେ ଆଉ ଗୋଟେ କଣ କହୁଥିଲି କଣ ଯୋଉ ଯିବେ ନା ଭାସ୍ ପଡିବା ପାଇଁ ନା କଣ?
ହଁ ହଁ ଏକ୍ସାମ ତ ହେଇଗଲାଣି ଯିବୁ। ପାଞ୍ଚ ମିନିଟ୍ ପରେ ଯିବି। ଉଁ ହୁଁ। ବତ୍ ଆମେ ପାଞ୍ଚ ଟାଇମ୍ ନମାଜ ପିନ୍ଧୁ। ଠିକ୍ ଅଛି ରଖିଦିଅ ପରେ କରିବି। ହଁ ହଁ ଠିକ୍ ଅଛି।